ହଉ।
ହ୍ୟାଲୋ।
ହଁ।
କଣ କରୁଛ?
ବସିଛି ଖାଇ ପିଇ ସାରିଲଣି?
ହଁ ଏଇ ଜଷ୍ଟ ଏବେ ଖାଇକି ଆଇିଲି ଆଉ।
କଣ ଖାଇଲ?
ଭାତ ଆଉ ଚିକେନ।
ଆଜି ଚିକେନ ହେଇଥିଲାକି?
କଣ?
ଆଜି ତମର ଚିକେନ ହେଇଥିଲା କି?
ହଁ
ସମସ୍ତେ ଘରେ ଖାଇ ସାରିଲେଣି?
କଣ?
ସମସ୍ତେ ଘରେ ଖାଇ ସାରିଲେଣି କି?
ହଁ ହଁ ଖାଇସାରିଲେଣି।
ଓହୋ ଆଉ ଆମର ତ ହଁ ଏବେ ଖାଇକି ଉଠିଲୁ ଜଷ୍ଟ।
ଆଉ ଏଇନେ କଣ ଖବର ଏବେ?
ଏବେ ଖବର ଆଉ କଣ ହେମିତି ଦୁଖେସୁଖେ ଚାଲିଛି ଆଉ। ଆଉ
ହଁ।
ଏବେ ରୋଷେଇ ସରିଲା ଖାଇକି ଆସିଲୁ ଆଉ।
ଆଉ ଝିଅ ହେକା?
ଝିଅ ଦି ଜଣ ଏଇଠି ବସିଛନ୍ତି ପାଠ କଲେ ଏଇନା ପାଠ ସାରିକି ବସି ଆସିଛନ୍ତି ମୁଁ କହିଲି ଶୋଇପଡ଼ ଯେ ଶୋଇନାହାନ୍ତି ଶୋଇବେ ସାଙ୍ଗ ହେଇକି ଆଉ କହିଲେ ମାମା ତମେ ସହିତ ସାଙ୍ଗ ହେଇକି ଶୋଇବା ଆଉ।
ଓହୋ।
ଆଉ ତମ ଝିଅ ହେରିକା ଶୋଇ ସାରିଲେଣି? ତମ ଭଉଣୀ ସାନ ଭଉଣୀ ହ୍ୟାଲୋ। ହ୍ୟାଲୋ ହ୍ୟାଲୋ
ହଁ ଅଁ
ମୁଁ କହିଲି ତମ ଭଉଣୀ ହେରିକା ମାମା ହେରିକା ଶୋଇ ସାରିଲେଣି କି?
ନାଇଁ ଝିଅ ଦି ଜଣ ଶୋଇଲେଣି ମାମା ବାସନ ଧୋଉଛନ୍ତି ବାବା ଶୋଇଲେଣି।
ହୁଁ ହୁଁ। ଆଉ ସନ୍ଧ୍ୟାରେ କୁଆଡେ ବୁଲିବାକୁ ଯାଇଥିଲ ନା ଯାଇନ?
କଣ?
ସନ୍ଧ୍ୟା ବେଳେ କୁଆଡେ ଯାଇଥିଲ ନା ଯାଇନ କୁଆଡେ?
ନାଇଁ ଯାଇନି ହଷ୍ଟେଲ ଯିବି ଭାରି।
ଏବେ?
କଣ?
ଏବେ କୋଉଦିନ ହଷ୍ଟେଲ୍ ଯିବ ହାରି କି?
ହଁ କିଛି ଶୁଗିଲାନି।
ତମର ଛୁଟି ଖୋଲିଲାଣି କି?
ନାଇଁ ଖୋଲିନି?
ଓହୋ ଛୁଟି ଖୋଲିନି ଛୁଟି ଖୋଲିଲେ ଯିବ ହଷ୍ଟେଲ?
ହଁ-ହଁ।
ଓହୋ ଆଉ ବର୍ଷା ପବନ ହେଇଥିଲାକି?
ନା-ନା ଆଜି ବର୍ଷା ଉଠେଇଥିଲା ହେଇନି।
ଆମ ଆଡେ ତ ଏମ୍ତି ବର୍ଷା ପ୍ରବଳ ଜୋରରେ ଆସିଲା କୁଆଡେ ପଳେଇଲା ଆଉ ପବନ ହେଇକି ଧୁଳିଆ ପବନ ହେଇକି ପଳେଇଲା ବର୍ଷା ଲାଇଟିଂ ବହୁତ୍ ଜୋରରେ ହଉଥିଲା।
ନା ବର୍ଷା ହେଇନି।
ନାଇଁ ବର୍ଷା ହବ ବୋଲି ଆସିଥିଲା, ହେଲେ କାଇଁ ହେଲା ଟିକେ-ଟିକେ ପକେଇକି କୁଆଡେ ଗଲା ଯେ ଆଉ ହେଲାନି।
ଓହୋ।
ପବନଟା କିନ୍ତୁ ବହୁତ୍ ଜୋରରେ ହେଇଛି ଲାଇନ୍ ଫାଇନ୍ କଟିଯାଇଚି ଆମର।
କଟି ଯାଇଚି ଆସିନି?
ନାଇଁ ଏବେ ତ କଟି ଯାଇଥିଲା ଆଉ ଏବେ ଆସିଥିଲା ଫେରେ କଟିଚି ଆଉ ଆସିନି।
ଓହୋ।
ହଁ।
ଆଉ ଆଜି କଣ ଖାଇଥିଲ?
ଆଜି ଏବେ ଖାଇଥିଲି ବିରିୟାନୀ। ବିରିୟାନୀ କି ଛତୁ ହେଇଥିଲା, ଭେଜ୍ ବିରିୟାନୀ ହେଇଥିଲା। ଭେଜ୍ ବିରିୟାନୀ ଛତୁ ମସଲା ଛ ଶୋଇଥିଲା। ଆସିବ କେତବେଳେ ଘର ଆଡେ ବୁଲିକି ଯିବ ହୁଁ।
କଣ କହିଲ?
କହିଲି ଆସିବ କେତବେଳେ ଘର ଆଡେ।
ହଁ-ହଁ।
ହଁ ତମ ଗାଁ ଖବର କଣ ଭଲ ସବୁ?
କଣ?
ମୁଁ ତମଆଡେ ସବୁ ଭଲ କି?
ହଁ ଏବେ ତ ସବୁ ଭଲ।
ଗଛବୁଛ କଣ ଲଗେଇଚ?
ଗଛ
ବାରିରେ ଲଗା ହେଇଚି କଣ ବାଇଗଣ ଲଗା ହେଇଚି ଭେଣ୍ଡି ଲଗା ହେଇଚି ଆଁ ଆଉ କଣ ଶାଗ ଗଛ ଲଗା ହେଇଚି ଆଉ।
ହୁଁ ହନୁ ଯାଆନ୍ତି?
କଣ?
ତମଆଡେ ହନୁ ଯାଆନ୍ତି କି?
ନାଇଁ-ନାଇଁ ନାହାନ୍ତି।
ନାହାନ୍ତି ଆମ ଆଡେ ପ୍ରବଳ ହନୁ ଅଛନ୍ତି।
ଇଆ କଣ ତମେ କଣ ବାରିରେ ଲଗେଇଚ?
ଆମର ବାରିରେ ଖାଲି ଫୁଲଗଛ, ଶାଗଗଛ ଲଗେଇଥିଲି ଆଉ ଲଗେଇଚି ସୋ ଗଛ ଗୁଟେ ଆଉ।
ଓହୋ।
ହଁ। ଆମର ସବୁ ଗଛ ଲଗେଇଚୁ ଲଗେଇଚୁ ଜେ ଆମର ତ ହନୁ କିଛି ରଖୁନି ଆଉ ହନୁ ସବୁ ନଣ୍ଡା କରିଦଉଚି।
ହଁ ସବୁବେଳେ ହନୁ ଆଉଚି?
ଆ ଡେଲି। ଆମ୍ବ ଗଛ ଲାଗିଚି ଆମ୍ବର ଏ ପ୍ରବଳ ଏଇ ବର୍ଷ ବହୁତ ଆମ୍ବ ହେଇଥିଲା। ହେଲେ ଗୋଟେ ବି ଆମ୍ବ ସବୁ ଖାଇପାରିଲୁନୁ ସବୁ ହନୁ ଖାଇଦେଲା।
ଓହୋ। ଆଉ ଯୋଉ ତାର ଜାଲି ବୁଲେଇ ଦେଲନି ନହେଲେ।
ନାଇଁମ ତାର ଜାଲି ଦେଲେ ବି ରହୁନି ଉପରବାଟେ ଡେଇଁ ଆସୁଛନ୍ତି।
ଓହୋ।
ହାଲୋ। ସେ ପ୍ରବଳ ଗାଇଗୋରୁ ବି ବୁଲୁଚନ୍ତି ବାହାର ଏରିଆ ଟା ନା ଖତା ଟା।
ହୁଁ।
ଆଉ ଗଛବୁଛ ରହୁଚି କି ଗଛ ନାହିଁ ଆମର। ଏମିତି ଶାଗ ଗଛ ଖାଲି ଲଗେଇଚି ଯେ ଶାଗ ଗଛ ଯୋଉରା ରହିବି ବୋଲି ଯାଇଥିଲି ମୁଁ କହିଲେ ବର୍ଷା ହବ ବୋଲି ବର୍ଷା ହେଲାନି ଆଉ।
ଓ ହ।
ଖାଲି ଫୁଲ ବଗିଚା ଲଗେଇଛି ମୋ ବାରି ପଛପଟେ।
କଣ ଫୁଲ ଗଛ ଗୁରା ଆସିକି ଆଉ ପତ୍ର ପତ୍ର ଖାଉନାହାନ୍ତି ନୁହଁ?
ମନ୍ଦାର ଖାଇ ଦଉଛନ୍ତି ନା।
ମନ୍ଦାର ପତ୍ର ଖାଆନ୍ତି କି?
ହୁଁ ମନ୍ଦାର ଅମୃତଣ୍ଡା ପୁରା ଡାଳ ଭାଙ୍ଗି ଦେଇକି ଖାଇଦେଉଛନ୍ତି କଢ ସହ ପୁରା ଖାଇ ଦେଇକି ପଳୁଉଚନ୍ତି।
ଓହୋ।
ତମ ଆଡେ ହନୁ ନାହାନ୍ତି ଭଲ ହେଇଛି ଆମ ଆଡେ ଲି ହନୁ ରାତି ପାଇଲେ ଏତେ ତ ହନୁ ଯେ ରାତି ହେତ ପୁରା
ଆମ ଆଡେ ହନୁ ମଝିରେ ମଝିରେ ଆସନ୍ତି ନହେଲେ ଏ କାଇହିଁ ଆସନ୍ତିନି।
ଓ ହୋ। ନାଇଁ ଫୁଲ ଫୁଟୁଚି ଏଇନା ହନୁ ଆମ୍ବ ଯୋଗୁ ଆସୁନାହାନ୍ତି କିନ୍ତୁ ଯେତିକି ଆସୁଚନ୍ତି ଖାଇ ପାରୁ ନାହାନ୍ତି ଯେ ଫୁଲ ଫୁଟୁଛି।
ଓହୋ।
ଫୁଲଟିଏ ଫୁଟୁଚି ସକାଳୁ ରାତି ବଳେ ଠାରଙ୍କ ଘରେ ଲାଗୁଚି ନା। କିଛି ନହେଲେ ଆମ ଠାକୁରଙ୍କୁୁ ଫୁଲଟେ ଦେଇପାରୁଛେ ନା। ଲଗେଇକି ଗଛରେ ପାଣି ଦେଇକି ବଞ୍ଚେଇବାକୁ ପଡୁଚି। ଆଜ କାଲି ତ ଖତ ଟିଏ ମିଳୁନି ବି ହୁଁ।
କଣ କଣ କଣ ସବୁ ଫୁଲ ଗଛ ଲଗେଇଛ?
ମନ୍ଦାର ଲଗେଇଚି ଟଗର ଲଗେଇଚି ବଡ କନିଅର ଲଗେଇଚି। ଅଣ୍ଡା ଭୁଲ ଲଗେଇଚି ଆଉ ଟେବୁଲ ଗୋଲାପ। ଗୋଲାପ ଫୁଲ ବି ଲଗେଇଚି ଦି ତିନିଟା।
ଓହୋ।
ଆଉ ସବୁ ଭେରାଇଟିର ଲଗେଇଛଚି ଆଉ କଲର ଅଲଗା ଅଲଗା ଆଉ।
କଣ ସବୁ କିଣିକି ଆଣିଚ ବଜାର ର ନା ସେମିତି କୋଉଠୁ?
ବଜାର ବଜାରରୁ ସବୁ ପମନି ପ୍ଲାଣ୍ଟ ଗଛ ଲଗେଇଚି ବହୁତ ସବୁ କି କିଣା ଗଛ।
ତମର ସେପଟେ ସବୁ ବଜାରରେ ମିଳୁଚି ଆଉ।
ହଁ। ବଜାରରେ ତ ଜଣେ ଗଲେ ସ ଦେଖିଲେ ସୁନ୍ଦର ଲାଗେ ନେଇ ଆସ ଆଉ।
ଓହୋ।
ଆଉ ଗୋଟେ ଗଛ ଟା ଆଣିଥିଲି ଯେ ମରିଗଲା ସେ କାଲ ଠୁ ଟିକେ ଝାାଉଣ ପଡଥିଲା। ଆଉ ଚ୍ଛାତ ଉପରେ ରଖିଦେଇଥିଲି। ଗୋଟେ ଉ ଭଲ ଗଛଟେ ଶ ଗଛ ଟା ଆଣିଥିଲି କାଲି। ପୋହର ଦିନ ନେଇ ଆସିଥିଲେ ତାକୁ ଘର ଭିତରେ ରଖିଦେଇଥିଲେ ସେ ଛାତ ଉପରେ ନେଇଥିଲି ମର ଗଲା ଯଦି ତାକୁ ଆଜି ଏଇ ଘରକୁ ନେଇ ଆସିଚି ଆଜି।
ଓ ହୋ।
ସବଥିରେ ଟିକେ ଘରେ ଲଗଲେ ସୁନ୍ଦର ଲାଗିଯାଇ କେମତି କାଣ ଗଛଟା ମାନେ। ତ ସାର ଦେଇ ଦେଇେଇଛି ଖତ ଦେଇ ଦେଇଛି କିଛି ଖତ ଦେବାରେ କି କଣ ମରିଯାଇଛି ଆଉ।
ମାନେ ଛୋଟ ଗଛ ଟାକୁ ଦେଇ ଦେଇଦେଇଛ ଖତ ସେ ମରିଗଲା ଆଉ।
ହଁ।
ଟିକେ ବଡ ହେଇଥିଲେ ତାକୁ ଯୋଉ ଶାବଳରେ ତା ମାଟି ଟା ଆକୁ ତାଢିକିନା ଦେଇଥିଲେ ଖତ ହେଇଥାନ୍ତା।
ହଁ ପରା ଏଇନା ଖତ ମିଳୁନି ନା ଏଠି। ଯୋଉ ଗୁଣ୍ଡି ଖତ ଟିକେ ପାଇଲେ ତାକୁ ଦେଇଦିଏ ଚାହାପତି ବି ଦେଇଦେଲେ ଭଲ ଗଛ ହୁଏ।
ଚାହାପତି।
ହୁଁ ଆମେ ଯୋଉ ଚାହା ପିଉନି ଚାହା ତା ପତି କୁ ଛାଣିକି ଦେଇପାରିବ। ଶୁଖେଇକି ଗଛ ମିଳେ ବଢିଆ ଗଛ ହଉଥାଏ ଆଉ। ବୋହୁତୁ ଶାଖା ପ୍ରସିଗା ହୁଁ।
ତମେ ଦିଅ ନା ଦିଅନି।
ମୁଁ ଦିଏ ସବୁବେଳେ ମୁଁ ସବୁ ଗଛ ମୂଳେ ଦେଇକି ସବୁ ଗଛ ବଞ୍ଚେଇ ଦିଏ
ଓହୋ।
ଗୋଟେ ତ ଗଛ ଲଗେଇବା ପାଇଁ ବେଶୀ ପସନ୍ଦ ଲାଗେ ଘର କାମ ଅପେକ୍ଷା
ଆଉ ଘର କାମ ସବୁ ସରିଲଣି ନା
ଏ ସବୁ ସରି ସାରିଲାଣି ଖାଲି ଭୁଷିବାଣି ପଡିବ ପିଇବା ପାଇଁ ସକାଳେ ଆଉ ରୋଷେଇ ବାସ ଶେଷ ଘରକୁ ପୁଛି ଫୁଛି ସବୁ ହେଲେ ଭୁଷବାଣି ପକେଇକି ତକରୁଛି ମାମୁନି
ଆଉ ଝିଅ ଏକା ଶୋଇଲାଣି
ନାଇଁ ଝିଅଦି ଜଣ ଶୋଇନାହାନ୍ତି ସେତ ପାଠ କରୁଥିଲା ବର ଝିଅ ସେ ବି ସେ ବିରିୟାନୀ ଖାଇଲେ
ସାନ ଝଅ
ସମସ୍ତେ ଙ୍କୁ ସାନ ଝିଆଡା କିଛି ଖାଇଲାନି ସେ କାକୁଡି ଟିକେ ଖାଇକି ଆଉ ଛତୁ ଗୋଟେ ପିସ୍ ଆଉ ସିଏପସ୍ ଗୋଟେ ପିସ୍ ଖାଇଲା ଭେଜ ଚିପସ କରିଥିଲ ଯଉ ସବୁ ମିକସ ର ସେମିତି ଖାଇକି ତା ଦେହ ଭଲ ନାହିଁ ନା ତ ଜର ହେଇଯାଇଛି ସାନ ଝୀଅ ତା ମେଡିକାଲ ନେବି ପାରୁନି
ଓହ ଆଉ ରଜର କୁଆଡେ ବୁଲାବୁଲି କରିବାକୁ ଯାଇଥିଲ କି?
ଯାଇଥିଲି ଗାଁଡେ ଆ ତ ଗୋଟେ ଧୁମଧାମ ରେ ସେଲିବ୍ରେସନ କଲୁ ଆଉ।
ଆ ଏ ପାଣି ସେ ପାଣି ମିଶି ଯାଇକି ଜର ହେଇଗଲା ଆଉ।
ହଁ ସେ ରଜରେ ଯୋଉ ଯାଇଥିଲି ଗାଁ ଟା ଆସିଲା ବେଳକୁ ଯୋଉ ପାଣି ସବୁ ଥଣ୍ଡା ଆଇସ୍କ୍ରିମ ଖାଇଛି। ଯ ବର୍ଷା ପଡି ଯାଇଛି ତା ଦେହ ଟ ଟିକେ ଖରାପ ହେଇଯାଇଛି ଆଜି ହେଇଛି ମୁଁ। କ କାଲି ନାଇଁ ଖାଲି ମାନେ ଜରରେ ଟିକେ ୱିକ ଲାଗେନା ଦେହ
ହଁ
ଦେଉଟା ଯ ଦୁର୍ବଳ ଲାଗୁଛି ତ ଭଲ ହାଗଉନି ଖାସିକି ବାନ୍ତି କରିଦଉଛି ତାଟେ କାଲି ଦେଖା ମେଡିସିନ ନାହିଁ ସରିଯାଇଚି ଯାଇଥିଲି ଯାଇ ଆ ମେଡିକାଲ ଆଡେ ଆଣିବା ପାଇଁ କଲ୍ୟାଣ ବା ଆଉ
ଓହୋ ଆଉ ସେପଟେ ସେପଟେକ୍ରେନ ଫ୍ରେନ୍ ଯାଉଛି ନା ନା ଯାଉନି
ଯାଉଛି ଆମ ଗାଁ ରେ
ଆଉ ତମ ଗାଁ ରେ ହେଇଯାଇଛି ଷ୍ଟେସନ
ହୁ ନାଇଁ ନାଇଁ ଏଇ ପାଖା ପକେଇଛି ଆମ ଗାଁରେ ହେଇନି ଗାଁରେ କିନ୍ତୁ ମୁ ଯାଉଛି ହଉ ଯାଅ ତମ କଟ ସରିବ ବୋଲି ଶ କଟକୁ ଯାଅ
ହଉ ହଉ।
ହଉ ରଖୁଛି।